ହ୍ୟାଲୋ ଭଉଣୀ ନମସ୍କାର ଭଲ ଅଛନ୍ତି?
ହଁ -ହଁ ଭଲ ଅଛି। ଆପଣ?
ହଁ ମୁଁ ବି ଭଲ ଅଛି।
ଖାଇଲେଣି ନା ଖାଇନାହାନ୍ତି? ଶୋଇ ପଡିଲେଣିି।
ଆଚ୍ଛା। ନାଇଁ ଖାଉଛି ଏବେ ମୁଁ।
କଣ ଖାଉଛନ୍ତି? ହଁ ମୁଁ ଖାଇସାରିଲିଣି।
ଠିକ ଅଛି। ମୁଁ ଖାଉଛି ଭାତ ଆଉ ଚିକେନ୍ ତରକାରୀ। ନା କଷା ନା କଣ? ହୁଁ।
ଓହୋ
ହଁ।
ମୁଁ ଆଜି ଖାଇଲି ବିରିୟାନୀ। ଆଉ ପନିର୍ ଖୁରୁମା। ଭାତ, ଡାଲି, ରାଇତା। ସାଲେଟ, ଚୁରୁଡା ଭଜା।
ଆରେ ବା ବହୁତ ସାରା ଖାଇଛନ୍ତି ତ ଆଜି।
ବହୁତ ସାରା ପେ ନା ବେକ ଯାଏଁ ଖାଇଛି।
ଆଛା ଦେଖିକି ବାନ୍ତି ହେଇଯିବ।
ନାଇଁ ସେଇଟା ବହୁତ କମ ହଉଛି।
ଆଛା।
ଛୋଟବେଳେ ବାନ୍ତି କରିଥିଲି। ଏବେ ତ ଜାଣିବାଠୁ ଆଉ କରିନି।
ଠିକ ଅଛି। ପରନ୍ତୁ ମତେ ଏବେ ଆପଣଙ୍କ ସହିତ କଥା ପାଇଁ ବହୁତ ହସଁ ଆସୁଛି।
କଣ ପାଇଁ ଇ ମତେ ବହୁତ ନିଦ ଲାଗିଲାଣି।
ମୁଁ ଜାଣେ ହୁ ହୁଁ
ତଣ୍ଟିରେ ଲାଗିଯିବ ଦେଖିକି।
ହଁ ଠିକ କହିଲେ ଏଥର ହସିବିନି ମୁଁ।
ହଁ ଏବେ ପାଣି ଟିକେ ପିଇ ଦିଅନ୍ତୁ।
ହେଲେ କେତେଟା ଚିକେନ ପିସ୍ ମିଳିଛି।
ଏକ, ଦୁଇ, ତିନି, ଚାରି। ପାଞ୍ଚ, ଛଅ, ସାତ, ଆଠଟା ମିଳିଛି।
ସତ ଆଠ ଟା ଖାଇପାରିବେ।
ମାନେ କଣ ମୁଁ ମଣିଷ ଲାଗୁନି ଖାଇବା ମଣିଷ।
ନାଇଁ ସୁଆଦ ଅଛି?
ହଁ।
ଓହୋ ଭୋଜିରୁ ଅଣା ହେଇଛି ବୋଧେ।
ନା ନା ନା।
କିଣି କିରି?
ନାଇଁ ମାମୁଁ ରାନ୍ଧିଥିଲେ। ହୁଁ
ଓହୋ।
ଆଉ ତାଙ୍କେ ରୋଷେଇ କରିଥାନ୍ତେ ଯେ ମୁଁ ନାହିଁ। ଆଉ ତା ସହ ସାର୍ ବି ଯାଇଛନ୍ତି ତାଙ୍କ ସହିତ। ମାନେ ସବୁ ମିଶିକି ଅଛନ୍ତି ତ। ସେଥିପାଇଁ ଅ ତାଙ୍କେ ରୋଷେଇ କଲେନି। ସେଥି ପାଇଁ ମାମୁଁ ରୋଷେଇ କଲେ।
ଓହୋ।
ହୁଁ। ସେମିତି ଆଉ।
ହେଲେ କାଲିକି ତମର ସିଆଡେ ହାଟ ପଡିବ ତ?
ହଁ ପଡିବ।
ହୁଁ କଣ କଣ ହଉଛି ହାଟରେ।
ହଁ ସବୁ ପ୍ରକାର ଖାଇବା ଦୋକାନ ରୁହେ। ତା ସହ ଅ ସଜବାଜ ମାନେ ଷ୍ଟେସନାରୀ ଦୋକାନ ଗୁଡାକ ବି ପଡେ। ଆଉ କଂସା ବାସନ ର ଆଉ ଯାହା ସବୁ ଭେରାଇ ଟି ଗୁଡାକ ମାନେ ପୋଷାକ ସବୁ କିଛି ପଡିଥାଏ ମସଲା ମସ
ତମ ତମର ହାଟରେ କଣ ପଡୁଛି?
ଆମର ଖାଇବା
କଣ କଣ ଆଇଟମ୍?
ଉଁ ବରା, ଆଳୁଚପ ସିଙ୍ଗଡ଼ା, ରୋଲ ଆଉ ପୁରି ଉପମା, ଇଡଲି, ଚକୁଳି
ସକାଳ ବେଡୁ ପଡୁଛି ନା?
ହଁ ସକାଳ ସାତଟା ରୁ ଷ୍ଟାର୍ଟ ହେଇଯାଉଛି।
ଆଉ ରାତି କେତେଟା?
ରାତି ନୁହଁ ସନ୍ଧ୍ୟା ଛଅଟା ଯାଇ ସେଟା ଚାଲେ।
ଓହୋ।
ହଁ।
କେତେ ଲୋକ ଆସୁଛନ୍ତି ନା?
ହଁ ସେଇଟା ଅ ମାନେ ଛକ ଜାଗା ହେଇଥିବାରୁ ବହୁତ ସାରା ଲୋକମାନେ ପାଖ ଆଖ ଗାଁ ର ଲୋକମାନେ ଆସନ୍ତି।
ଆଚ୍ଛା।
ହଁ। କେବେ ଆସନ୍ତୁ ବୁଲିବେ।
ହଁ ଜୀବନ ବଞ୍ଚିଥିବା ପର୍ଯ୍ୟନ୍ତ ଯିବା। କେବେ ତ ଡାକୁ ନାହାଁନ୍ତି।
ଉପରୁ ଉପରୁ ଡାକି ଦଉଛ ଟି।
ହଉ ଭିତରୁ ଭିତରୁ ଡାକୁଚି ଆସନ୍ତୁ।
ଦେଖି ନି କଳରେ ଜାକନ୍ତୁନି ଭଲ ନାଇଁ।
ଆଛା
ଏବେ ଗୋଟେ ମୁଁ ଅଁ ମୋବାଇଲ ରୁ କଣ କହୁଚତିରେ ଓଡିଆରେ, ଏବେ ମୁଁ ଦେଖିଲି ଯେ କଣ ଆମର ବର୍ଗର ବର୍ଗର ନାଇଁ ତିରିଶଟା ତିରିଶ ଟଙ୍କା ବାଲା ଜଣେ ବର୍ଗର ଖାଇଲା। ସେଥିରେ କଣ ଗୋଟେ ଥିଲା। ସେଇଟା ତା ତଣ୍ଟିରେ ଲାଗିଗଲା ଯେ ସିଆ ତିନି ଦିନ ଯାଏ କ କଥା କହି ପାରିଲାନି ତାକୁ ପୁରା ଏଲାର୍ଜି ହେଇଗଲା, ଆ ଆଉ ପୁରା କେମିତି ଗୋଟେ ହେଇଗଲା ତାକୁ ସେଟା ସେଟା ଅପରେସନ କରିଲେ କାଢିଲା। ତ ସେଥିପାଇଁ ଟିକେ ଦେଖିକି ଧ୍ୟାନ ଦିଅନ୍ତୁ। ଆଛା ମୁଁ କହିବାକୁ ଚାହୁଁଛି କି? ତ ଆପଣ ବେଶୀ ଖାଉଛନ୍ତି ତ ବାହାର ଜିନିଷ ସେଥିପାଇଁ।
ନା ନା ନା ମୁଁ ଏବେ ବହୁତ କମେଇ ଦେଇଛି ବହୁତ।
ତମ ତମ ସଙ୍ଗାତ ଟେ ଯାଉଛନ୍ତି ଆମର ଏଇଠି।
ସଙ୍ଗାତ? କୋଉ ସଙ୍ଗାତ?
ଅ କହିବା ପରେ ଆଉ କଣ କୁହନ୍ତୁ ତମକୁ ଗାଡ଼ି ଚଲା ଆସୁଛି
ହଁ ଆସୁଛି ପରନ୍ତୁ ମୁଁ ମୋ ସାଙ୍ଗସାଥିକୁ ବସେଇ କେବେ ଚଲେଇ ନାହିଁ ଥରେ ମୋ ସାଙ୍ଗ ମତେ ବସେଇକି ଚଲେଇଥିଲେ ଆମେ ଚାରି ଜଣ ଯାଇଥିଲୁ ସେ ଚାରି ଜଣ
ଗାଈ ଗାଈ ପଳେଇ ଆସିଲା ଗାଈ
ହଁ ଆଗକୁ ଯାଇକି ମୋ ସାଙ୍ଗ ଏତେ ମୋ ସାଙ୍ଗ ଏତେ ମୂର୍ଖ ଯେ ସେ ବ୍ରେକ୍ ଭଲସେ ନ ମାରି ପାରିବାରୁ ଆମେ ଗାଈ ସହିତ ଧକା ହେଇଗଲୁ
ନାଇଁ ନାଇଁ ନାଇଁ ନାଇଁ ଆକ୍ଚେଲି ସେ ଗାଡ଼ିରେ କେତେ ଜଣ ବସିଥିଲ କହିଲ କେତେ ଜଣ ବସିବା କଥା କେତେ ଜଣ ବସିଥିଲ
ହଁ ତ ସେଇଟା ଚଲେଇବା ଲୋକର ବି ଭୁଲ ରହିଗଲା ତ ସେଥିପାଇଁ ମୋ ବନ୍ଧୁ ମୂର୍ଖଟା ମୁଁ ସେଥିପାଇଁ କହିଲି ନା
ହେଇଯିବ ନାଇଁ ନାଇଁ ନାଇଁ ତାଙ୍କେ ତାଙ୍କର ଗାଡ଼ି ଧରିକି ଆସିଥିଲେ ଅଲଗା କାମରେ ଅଲଗା ପ୍ଲାନ୍ କଲ ତାଇରେ ଗଲ ପୁରା ଡେଷ୍ଟିନେସନକୁ ଯାଇ ପାରିଲନି ବାକି ଅଧା ଅଧୁରା ଯାଇ
ହେ ଆମ ମୁଁ ତ ମୋ ସାଙ୍ଗ ବିଷୟରେ କହୁଛି ଆପଣ କାହିଁକି ଏ ଭିତରେ ସବୁ କିଛି ଷ୍ଟୋରି କହୁଛନ୍ତି
ନାଇଁ ମୋ ଥିଲେ ବି ସେମିତି ହେଇଛି ତ ମୁଁ ମୋ ଷ୍ଟୋରି ଟା କହିଦଉଛି
ଅ ଠିକ୍ ଅଛି
ହଁ ସେମ୍ ସେମ୍ ଲାଗୁଛି ତ ହଁ ତ ଗଲେ ଗଲା ବେଳୁ ସେ ସ୍କୁଟି ଗାଡ଼ି ଟା ଜଣେ ଚଲେଇବ ତା ବାଦେ ତିନି ଜଣ ବସିବ ତା ବାଦେ ଆମର ପୋର୍ଟାଲ୍ ହବ ତିନି ଜଣ ମୋଟ୍ ମୋଟ୍ ହବ ତିନି ଜଣ କାର କିନ୍ତୁ ବସିଛନ୍ତି ଯିଏ ଚଲେଉଛି ତାକୁ ମିଶେଇକି ଚାରି ଜଣ ଯିଏ ଚଲେଇ ଚଲଉଛି ସିଏ କୋଉ ଜାଗାରେ ବହି ଚଲ ତାଇରେ ଅ ବ୍ରେକ୍ ସବୁ ତାକୁ ମାଡ଼ି ପଳି ଆଇ ଥିଲେ ସେ ହେଲେ ବି ସେ ଚଲେଉଚି କିଛି ହେଇ ନଥିଲା ସେ ରାସ୍ତାରେ ହଟାତ୍ ଖୋଲା ରାସ୍ତାରେ ଗାଈ ଗାଈ ପଳିଆଇଲା ଗାଈ ଗାଈ ପଳିଆଇଲୁ ଉୁରି ସିଏ ବ୍ରେକ୍ ଟା ମାରି ଦେଲା ପକେଇନି ମାଡ଼ କରିନି ବା ମାଡ଼ କରିନି
ହ
ସୁୁରକ୍ଷିତରେ ନେଲେ ସୁୁରକ୍ଷିତରେ ଆଣିଲା ଆଉ ତମେ ଯଦି ହେଇଥିଲେ ତ ମେଡ଼ିିକାଲ୍ ରେ ଥାନ୍ତେ
ସେଥିପାଇଁ ତ ମୁଁ ଚଲେଇନି
ତମେ ଫାଷ୍ଟେ ବେମସ ହେଇଯାଇଥାନ୍ତ ତ ମୂଚା ପାଡ଼ି ଯାଇଥାନ୍ତ
ହୁଁ ହଁ ଠିକ୍ ଅଛି କିଛି ଅସୁବିଧା ନାହିଁ ସେଇଥି ପାଇଁ ବୋଲି ଭଗବାନ୍ ଚଲେଇବା ପାଇଁ ଆପଣଙ୍କୁ ପଠେଇଚନ୍ତି
ହଁ ଆଜି ଯାଏଁ ମୁଁ କେବେ କାହାକୁ ପକେଇନି
ମତେ ପକେଇଚନ୍ତି ଯେ
କେବେ ଓ ହୋ ହୋ ହୋ। ହୁଁ।
ଆଉ ନିଜେ ବି ଥରେ ପଡ଼ି ଯାଇଛନ୍ତି ଆପଣ ମନେ ଅଛି?
ନାଳରେ।
ହଁ।
ସେଇଟା ଏତେ ଜୋରସେ ହର୍ସ ଆଉ ଥରେ କେମିତି ପଡ଼ିଥିଲି ଠିଆ ହେଇକିରି।
ଏଇଠି ଆମେ କଣ କଥା ହବା ଦରକାରେ ଆମେ କଣ କଥା ହଉଚେ।
ଆପଣଙ୍କର ଖାଇବା ସରିଲା?
ଆଉ ମୁଁ ଏବେ ହିଁ ଆରମ୍ଭ କଲି।
ଦି କଳରେ ଦିଟା ଚିକେନ୍ ରଖନ୍ତୁ ମଝିରେ ଭାତ ପକନ୍ତୁ। ଏ ସରି ବି ହଁ ଭାତ।
ଅହ୍ ନାଇଁ ଆପଣ ବିରିୟାନୀ ଭାବୁଥିଲେ କି?
ହଁ ମୁଁ ମୁଁ ବିରିୟାନୀ ଖାଉଥିଲି ତ।
ଆଚ୍ଛା ସେରା ଚୁବନ୍ତୁ ନୁହଁ ସେଟା ଚୁବାନ୍ତୁ।
ଆଉ ଯାହା ଆପଣ ଭାବି ପାରିଲେ।
ଏ ଯିଏ ଲେଖିବ ସିଏ କଣ ଭାବି ଲେଖିବ।
ମୁଁ ବି ଭାବିଲେ ପାଗଳ ପରି ଭାବିବ ବୋଲି ଭା ଭାବୁଚି।
ଗାଈ କଥା କଥା ହେଲିଏରି ଗୋଟେ ଗାଈ ପଳି ଆସିଲେ ଆମ ସାହିରେ।
ଆଛା ଆପଣ ଟିକେ ତାକୁ ଯାଇ ଗେଲ କରି ପଳେଇ ଆସୁନାହାନ୍ତି।
ନାଇଁ ଆପଣ ବେଶୀ କରି ଦେଇଛନ୍ତି ତ ମୁଁ ଆଉ କରିପାରୁନି।
ନା ନା ମୁଁ ଗାଈ ଗୁଡ଼ାକୁ ଗେଲ କରିନି।
ନା ନା ମୁଁ ଦେଖିଥିଲି ପା କରିଚନ୍ତି।
କେବେ ବା?
ସପନରେ।
କିଛି ବେଶୀ ହେଇଯାଉଚି ଆମର।
ଇଛା ଭାଙ୍ଗିଗଲେ ମୋର ଆଉ କଣ ହବ। ଆଉ ଆପଣଙ୍କ ଚପଲ ଅଛି?
କଣ କହିଲେ?
ଆପଣଙ୍କ ଚପଲ ଅଛି ଚପଲ୍?
ନା ଗୋଟେ କିଣି ଦିଅନ୍ତୁ। ସତରେ ନାହିଁ?
ମୋର ଗୋଟେ ଅଛି ଚପଲି। କିନ୍ତୁ ପରନ୍ତୁ ମାଲୋ ନାଇଁ ତମେ ଲାଟିନ୍ ପାଇଁ ୟୁଜ କରିପାରିବ।
ନା ଆବଶ୍ୟକ ନାହିଁ ସେଇ ଚପଲ ଅଛି ମୋ ପାଖରେ ଧନ୍ୟବାଦ।
ହଉ ଠିକ ଅଛି ସାଲେଟ ଖାଆନ୍ତୁ।
ସାଲେଟ୍
ପାଣି ପିଅନ୍ତୁ ପାଣି।
ନାଇଁ ପାଣି ବି ନାହିଁ ଆଜ୍ଞା ହଉ ରଖୁଛି ଆଜ୍ଞା।
ଟା
ଆଜ୍ଞା ରଖୁଛି।
ରଖୁଛି ନମସ୍କାର ପ୍ରଣାମ।
ନମସ୍କାର।